ହାଲୋ।
ହେଲା।
ହଁ।
ଆଉ କଣ କରୁଚୁ?
କଣ କରୁ ଏ ମୁଁ ବସିଚି ଆଉ କଣ କରିବି।
ବସିଚୁ ନାଲୋ ଶୋଇଚୁ?
ନା ଶୋଇଥିଲି ତାପରେ ଉଠିକି ବସିଚି। ହଁ।
ଆଉ ତମ ଆଡେ ବର୍ଷା ହଉଚି ନା ଛାଡିଗଲାଣି?
ନାଁ ସେ ହଉଚି ମଝିରେ ମଝିରେ ଛାଡି ଯାଉଚି ଫେରେ ହଉଚି।
ଟିକେ ଟିକେ ପକଉ ହୁଁ ଆଉ କଣ ଖାଇଚୁ?
ଏ ଖାଇଥିଲି ଯାଇକି ଏଗାରଟା ସାଢେ ଏଗାରଟା ବେଳେ ରୁଟି ଭଜା ଏ ରିଗା ଆଉ ଛେନା ଆଉ ଖାଇନି ଖରା ବେଳେ।
କି।
ଏଇ ସକାଳେ ଖାଇଥିଲି ରୁଟି ଆଉ ଭୋକ ହେଲାନି ଶୋଇପଡଥିଲି ଏ ଖାଇମି ଆଉ ଟିକେ ପରେ ଆଉ
ଏଇ ଖୁଣି ମାମା କଣ କରୁଚି।
ହଁ ମାମା ଶୋଇଚି।
ଏବେ ଉଠିନି ଆସି ଏତଳ ହେଲାନି ମୁଁ ପା ହୋଇ ବର୍ଷା ପକେଇଲା ଉଠି ଆଉ ବାବା?
ଶୋଇଚନ୍ତି ଯାଇଥିଲେ କୁଆଡେ।
ହୁଁ ଏଟା ହେଲାଣି ସାଢେ ପାଞ୍ଚଟା ତ ହେଲାଣି। ହେଇଟା ହୁଁ ହୁଁ ପାଟି ଶୁଭୁଚି। ହେଇଯା। ଆଉ ତୋ ମା ହେରିକା?
କଣ କରୁଛୁ ତୁ। ହଁ ତମର ବର୍ଷା ଛାଡ଼ିଗଲାଣି ନା କଣ?
ଥୋପେ ଥୋପେ ପକଉଚି ପୁରା ତିିନ୍ତିବୁନୁ।
ହଁ ହଁ। କଣ। ଏଇ ନାଁ। ନାଁ କମିବ କଣ ସେ ବିନ୍ଧୁଛି ଟିକେ ଟିକେ କାଟୁଚି। କ
କୁଣ୍ଡେଇ ହେଲାଣି ଏ ବହୁତ୍ ଦିନି ହେଇଗଲାଣି ନା ମଳି ଫଳି ହେଇଗଲାଣି। ହଁ।
କେତେ ତାରିଖ୍ ରେ ଯିବ?
ଏଇ ଯିବୁ ସାତ୍ ତାରିଖ ଦିନ ଡେଟ୍ ଦେଇଚି ତ ସାତ୍ ରେ ଯିବୁ ଆଉ।
ହୁଁ ରଜ ଟା ଏ ବର୍ଷ ଫିକା ପଡିଗଲା ତର।
ହଁ -ହଁ -ବା।
ଡ୍ରେସ ଆଣିଚୁ ଲ।
ମୁଁ ଆଣିଚି ହଁ ବା ଡ୍ରେସେ ଆଣିଥିଲି ଦିଟା ଜିନ୍ସ ଦିଟା ଟପ୍ ଗୋଟେ କୁର୍ତ୍ତିୀ ସେଟେ ଆଉ ଦିଟା ସର୍ଟ କୁର୍ତ୍ତି।
ନା ଅନଲାଇନ୍ ଅର୍ଡ଼ର କରିଥିଲୁ ବା?
ନା ନା ଆକ୍ସିଡେଣ୍ଟ୍ ହବା ପୂର୍ବରୁ ଅର୍ଡର କରିଦେଇଥିଲି। ସିଏ ଆଇଲା ଆଠ ଦଶ୍ ଦିନେ ଆଇଲା ଆଉ।
ହୁଁ -ହୁଁ ମନୁକୁ ନା -ନା ଚେଞ୍ଜ କଲୁ?
ନା ନା ଭଲ ଆସିଚି ମୁଁ ରଖିଦେଇଚି ହଁ ଭଲ ଆସୁଚି। ରଖିଦେଇଚି ପିନ୍ଧିବି ଆଉ।
ଆଉ ତମର ହଉଚି ପକେଇଚି ନା ତ କଣ ଆଡ଼ମିଶନ୍ ପାଇଁ?
ହଁ କଲେଜ୍ ଫର୍ମ୍ ପା ପକେଇଲି ଏକ୍ ତାରିଖରୁ ଦଶ୍ ତାରିଖ ଥିଲା ପକେଇ ଥିଲି ତିନି ଚାରି ଆଡକୁ ବାବା ଯାଇକି ପକେଇ ଦେଇଥିଲେ।
କଉଠି ପକେଇଚୁ?
ପକେଇଚି ଭି ଏନ୍ ରେ ଦି ଦିଇଟା ଭି ଏନ୍ ରେ ପକେଇଚି ଦିଇଟା ଆଉ ଓମେନସ୍ ରେ ପକେଇଚି ଦିଇ ଟା ଆଉ କୋରେଇ ଗୋଟେ ପାଣି କୋଇଲି ଗୋଟେ ଆଉ।
ହଁ ଆରେ ଫର୍ମ୍ ଟା ପକେଇବା ପାଇଁ ସିନା ଫର୍ମ୍ ଟା ପକେଇ ଦେବେ ଆଡମିଶନ୍ ସତର୍ ତାରିଖ୍ ହବ ପା। ବାହାରିବ ଫାର୍ଷ୍ଟ ସିଲେସ୍କସନ୍। ଆଉ ସେତେବେଳ କୁ ଆଡମିଶନ୍ ଡେଟ୍ ନା। ହୁଁ -ହୁଁ ଫର୍ମ ଟା ଯିଏ ପକେଇ ଦେଲେ ହବ। କିନ୍ତୁ ହେଟା ଅନଲାଇନ୍ ପଡ଼ିବ ନା।
ହଁ ବା ସେ କଥା ତ। ହଁ ଥଣ୍ଡା ହଁ- ଆଉ ତ ଝିଅ କଣ କରୁଚି? ହାଲୋ। ହାଲୋ। ହାଲୋ। ଶୁବୁନି ତୋ କଥା କିଛି।
ହାଲୋ। ହଁ- କାଇଁ ତମ ଡନ୍।
ହଁ ଏଇ ବର୍ଷା ପାଇଁ ନେଟୱାର୍କ ନଥିବ। ଏଇଠି ବା ଫୋନ୍ ଦେଖୁଚି। ସିଏ ଆଉ କଣ କରିବ ବର୍ଷା ହେଲା ଘରେ ଅଛି। ହଉ। ହାଲୋ। ହାଲୋ।
ହେଲୋ।
ହଁ।
ହୁଁ ଶୁଭିଲା ତୋର ବୋଧେ ରହୁଚି ଟିକେ ୟେ ସ୍ଲୋ ହୁଁ ଭିତରେ।
ହୁଁ କେଜାଣି କାହାର ହଉଚି କେଜାଣି।
ଉପରେ ଛାତ ଉପରେ ମୁଁ ନ ଡନ୍ କୁଆଡେ ଯାଇଚନ୍ତି?
ସେ ବା ଏଇଠି ଫୋନ୍ ଦେଖୁଚି ଯେ ବର୍ଷା ବର୍ଷାରେ କୁଆଡେ ଯିବ ଏଇଠି ଅଛି।
ହୁଁ ହୁଁ ପାଠ ପଡ଼ୁଚି ନା?
ହଁ ପଡ଼ୁଚି ତା ମନ ହେଲେ।
ସେଇଟି ବା ଯାଉଚି ମା ମାଉସି ଘର ପାଖକୁ ଯୁ ଯାଉଥିଲା। ତୁଷାରଙ୍କ ପାଖକୁ ସେଇଠି କି ଯାଉଛି।
ହୁଁ ଆଉ କୋଉଟେ ହେଉନି?
ନା ଆଉଁ ପା ଯଉଥି କହିଲା ବେଳେ କୁ ମନା
ଚଗଲା ତାର ନା କାମ ଯାଇ ଥିଲା ଆଣିବାକୁ।
ହଁ ସେ ବା। ହିଁ ଏଇ ଯାଇଥିଲୁ ଯୋଉ କଟକ ସେଇଟିରୁ ଆସି। ନେଲା ତାର ତିନ୍ଟା ସାଟେ ତିନ୍ଟା ପେଣ୍ଟ। ହଁ।
ପୁଣି ରଜ ତିନି ଦିନିରେ ତିନି ହଳ ହଉଚି। ହଁ ହଁ ମୋର
ହୁଁ!
ଆଉ କଁ କ?
ଆଉ ମଉସା ଅଛନ୍ତି ନା କଁ?
ହଁ ମଉସା ଏ ଲାଇନ୍ କଁ ହେଇଚି ସଜାଡୁଚନ୍ତି। ସଜାଡୁଚନ୍ତି। ପୁଅ ଚଗଲା ହଉଚି ଛାତ ଧାରୁ ଖାଲି ପଳଉଚି। ଲାଇନନି ବର୍ଷାରେ ପଳେଇଥିଲା। ଆସିଲାଣି କଁ କେଇଆନି। ସେଇ ପା ତାର ଗୁଡା କଣ ହେଇଛି ସେଆକୁ
ହୁଁ ଏଆଡେ ବର୍ଷାରେ। ହଁ ଆମର ଆସିବେ। ଆଜି ପା ଆସିବେ। ଟାଉନ୍ ବାପା ହେରିକା। ମୁନା ଭାଇ ବି ଆସିବ ନା କଣ।
ଆଜି ମଝିରେ କାଲି ଗୋଟେ ଦିନ ର ଜ ରଜ ଆଉ ଗୋଟେ ଦିନ୍ ରହିଲା।
ହଁ ବା।
ହଁ ହୁଁ! ତୋ ସାଙ୍ଗ ଫୋନ୍ କରୁଚି ନା?
ହଁ! ସିଏ ଯାଇଚି ପା ତାଙ୍କ୍ ଗାଁକୁ। ଫୋନ୍ କରିଥିଲା ଆଜି ସକାଳେ। ପାରାଦିପ୍ ନୁହଁ?
ତାଙ୍କର ହାଡେ ରଜ ହୁଏ କି? ଆଡମ୍ବରରେ ଗାଁକୁ ପଳେଇଚି।
ହଁ ତା ମାମୁଁ ଘର ଗାଁ ରେ ହୁଏ ରଜ ମହୋତ୍ସବ ଦୋଳି ଫୋଳି ପଡେ ମେଲୋଡି ଫେଲୋଡି ହୁଏ।
ହୁଁ ତାଙ୍କ ଫ୍ୟାମିଲି ସବୁ ପଳେଇଚନ୍ତି?
ହଁ ସିଏ ଯାଇଥିଲା କୁଆ ଯାଇ ଥିଲା ଆଉ ତା ବାବା ମାମା ହେରିକା ଆଜି ଯାଇଛନ୍ତି।
ହୁଁ ତାର ବା ଆଉ ଗୋଟେ ଭଉଣୀ ଅଛି ନା କଂ।
ହଁ ତା ସାନ
ହୁଁ ସେ କୋଉଠି ପରିବ?
କିଏ ମୋ ସାଙ୍ଗ?
ସେଇ ଯୋ କଁ ତା ହଁ ହେଇଯିବ।
ନା ନା ସିଏ ପା ଏଇଠି ପଢିବ।
ଭିଏନ୍ ରେ ଯୋ ଭିଏନ୍ ରେ ହଁ ତୋର ଏଠି ବଢିଆ ଛି ନାଇଁ।
ଆଉ କଣ କରିବି।
ପଢିପୁ ବାହାରେ ପଢିବୁନୁ ଭୁନ୍ଶ୍ୱରରେ।
ନା। ଏଇଠି ପକେଇ ଦିଅ ଏ।
ମାର୍କ କମିଗଲା ବୋଲି ନା କଣ? ସେଇ ତତେ ମୁଁ ଏଇ କଲେଜ ଭିତରୁ ପଢିବୁ ଥୁ କହୁଛୁ ଏଠି ଅଁ‌‌‍ ହଉଛି ଅଲଗା।
ହଁ। ନା ନା ସେଠି ଏମିତି କିଛି ନାଇଁ, ଏଠି ପକେଇକି ଆ ସେଠି ଆଉ କୋଉଠି ଆଡମିସନ୍ ହବ।
ପଢିଲେ ବି ହବ।
ମାନେ ମୁଁ କହିଲି ଏଠି ପ କେଇକିବେ ଆଉ କଉଠି ଆଡମିସନ୍ କରିହବ ଯେ, କିନ୍ତୁ ମୁଁ ତ ଏଇଠି ପଡିବି ଆଉ ତ ପରୀକ୍ଷା ଫରୀକ୍ଷାରେ ଯାଇପାରିବିନି କୁଆଡେ ଆଉ କୋଠି ପଢିବି।
କଁ ଏ ଲାଗି ଯାଇପାରିବୁନୁ, ଗୋଡ ନାଇଗି?
ଆ ଯୋ ହଁ।
କି ଗୋଡଟା ଭଲ ହେଇ ମାନେ ପରୀକ୍ଷା କଣ
ଭଲ ହେଲେ ବି ଆଉ କ୍ଲାସ ଏରିକା କରିବିନି ଯଦି ଫାଷ୍ଟ ସେମିଷ୍ଟାର୍ ପୂର୍ବରୁ କ୍ଲାସ୍ ନ କରମି ଆଉ ସେ ସେମିଷ୍ଟାର୍ ରେ ପଢିମି କେମ୍ତି ଜାଣିମି କେମ୍ତି।
ତୋର ତ ଏଇ ପୁଣି ପୁରା ଜାଣିକି ଦି ତିନି ମାସ ଖଣ୍ଡେ ପୁରା ରେଷ୍ଟେ।
ହୁଁ ସେଇୟା ତ ତାପରେ ଅଗଷ୍ଟରୁ କ୍ଲାସ୍ ଷ୍ଟାର୍ଟ ହେଇଯିବନି କି ଜୁଲାଇ ଅଗଷ୍ଟରେ।
ଆ ସେତେବେଳକୁ ତୋ ଗୋଡ଼ ହେଇଯାଇଥିବ ଭଲ ହେଇଯାଇଥିବ।
ହେ ନାଆ ମ।
ଯାଇଁକି ରହି
ପୁରା ତ ପୁରା ତ ଚାଲିବୁଲି ହବନି ନା ଆଉ କେମ୍ତି ଯିବୁ। ଆଉ କେମ୍ ଛୋଟେଇ ଛୋଟେଇ ଯିବି ଅଣ କ୍ଲାସ୍ କରିଆଉ। ପୁରା ଠିକ୍ ନହେଲେ
କ୍ଲାସେ ପା ଠ
କିଏ?
ହୁଁ।
ପ୍ଲେ
ଶୁବୁନିଲୋ। ନା ଅନଲାଇନ୍ କ୍ଲାସ ନୁହଁ ସିଏ ଅଗଷ୍ଟ ଆଡ଼କୁ ହେଲେ ସେପ୍ଟେମ୍ବର ହଁ ଆଡ଼କୁ ଯଦି ଯିବି ଆଉ।
ଆଉ।
ଦେଖିଆ।
ମୁଁ କହିନି ଅନଲାଇନ୍ କ୍ଲାସ କରିବୁ? ହେଇଗଲାଣି ହ୍ୟାଲୋ।
ହଁ ହଉ ରଖୁଛି ନହେଲେ ତୁ କଣ କର।
ହଁ ହଉ ଏଇ ଛୁଆ ଚଗଲା ହଉଚନ୍ତି ଯାଉଚି।
ହଁ।